ହଁ ବନ୍ଧୁ ଭଲ ଅଛନ୍ତି? ହଁ ଭଲ ଅଛି ଆଉ କଣ? କିଛି ନାହିଁ ଏମିତି ବସିଛି ଆଉ
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି। ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆମ ଘରେ ସବୁ ଭଲ ଅଛନ୍ତି।
ଓ ହଉ ଆଉ ପଢାପଢି କେମିତି ଚାଲିଛି?
ଭଲ ଚାଲିଛି ସେମିତି ଆଉ ଆପଣ କଣ କରୁଛନ୍ତି? ହ ଆଉ ଆପଣଙ୍କ ହଜବେଣ୍ଡ କଣ କରୁଛନ୍ତି?
ମୋ ହଜବେଣ୍ଡ କାମ କରୁଛନ୍ତି ଏଇ ଗୋଟେ କମ୍ପାନୀରେ କାମ କରୁଛନ୍ତି।
ଅ ହ ହ ଆଉ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ଆଉ
ଆଉ ତମ ଶାଶୁ ଶଶୁରଙ୍କ ଦେହ ଭଲ ଅଛି?
କଣ କହିଲେ?
ଆଉ ଆପଣଙ୍କ ଶାଶୁ ଶଶୁରଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି। ଆଉ କୁହନ୍ତୁ ମମିଙ୍କ ଦେହ ବାବାଙ୍କ ଦେହ ସବୁ ଭଲ ଅଛି?
ହଁ ଆମର ସମସ୍ତେ ଭଲ ଅଛନ୍ତି।
ଆଉ ଆଉ ତମର ପାଖାପାଖି କିଛି ମନ୍ଦିର ଭଲ ନାହିଁ? ହ୍ୟାଲୋ।
ଖାଇସାରି ଲେଣି?
କଣ କହିଲେ?
ଖାଇସାରି ଲେଣି?
ହଁ ଖାଇସାରିଲିଣି ହଁ ଖାଇସାରିଲିଣି। ତମର ପାଖା ପାାଖି କିଛି ମନ୍ଦିର ନାହିଁ କି?
ଅଛି।
ଆଉ କଣ ସବୁ ମାନେ କୁଆଡେ କୁଆଡେ ବୁଲି ଯିବାକୁ ଯାଇଛନ୍ତି ତମେ ଆପଣ? କୁଆଡେ ସବୁ ବୁଲିବାକୁ ଯାଇଛନ୍ତି?
ବୁଲିବା ପାଇଁ ଯାଇଛି ସାଁଊଳି ବୁଲିବା ପାଇଁ ଯାଇଛି
ହଁ ହଁ ହଁ ଶ୍ୟାମଳ ତମ ସିଆଡୁ କେତେ ଦୂର କି? ଶ୍ୟାମଳେଇ ମାହପୁର ତମର ସିଆଡୁ କେତେ ଦୂର? ହ୍ୟାଲୋ। ହ୍ୟାଲୋ। ହାଲୋ ତ ଆପଣ କେଉଁଠି ଅଛନ୍ତି କିଛି ଶୁଭା ଯାଉନି ଠିକ୍ ସା
ଠିକ୍ ସେ ଜାଗାକୁ ଆସନ୍ତୁ।
ଆଁ ଆପଣ କୋଉଁ ଅଛନ୍ତି?
ମୁଁ ବର୍ତ୍ତମାନ ଏବେ ହାଇଦ୍ରାବାଦରେ ରହୁଛି, ହଁ ହାଲୋ ମୁଁ ତମାନେ ହାଇଦ୍ରାବାଦରେ ରହୁଛି।
ହାଇଦ୍ରାବାଦରେ ରହୁଛନ୍ତି, ସେଇଟା କେମିତିକା ଅଞ୍ଚଳ?
ଏଇଠି ଖାଲି ଆଉ ତେଲୁଗୁ ଲୋକ ରହୁଛନ୍ତି।
ଆଉ ସେଠି କଣ ଓଡିଆ ମନ୍ଦିର ଅଛି କି?
ବୋହୁତ୍ ଗୁଡାକ ମନ୍ଦିର ଅଛି। ଏକ୍ ହଁ। ଜଗନ୍ନାଥ ମନ୍ଦିର ଅଛି, ବୋହୁତ୍ ମନ୍ଦିର ଅଛି।
ଆଉ କୋଉ ଠାକୁରଙ୍କ ମନ୍ଦିର ଅଛି?
ତେଲୁଗୁ ଲୋକ ମାନଙ୍କର ତ ଖାଲି। ଦେବୀ ମନ୍ଦିର ହିଁ ପୂଜା କରୁଛନ୍ତି, ଏଇଠି ଖାଲି ଦେବୀ ହିଁ ଶିବ। ଅଧିକ ଅଛି, ଆଉ ଶିବ ମନ୍ଦିର ହିଁ ଅଧିକ ଅଛି, ଆଉ କିଛି ନାହିଁ।
ହୁଁ।
ଆଉ ବୋହୁତୁ ଦୂର ଗଲେ ହିଁ। ଆମର ପଡିବ ସବୁ ମାନେ ଜଗନ୍ନାଥ ମନ୍ଦିର ପଢୁଛି। ଆମର ପୁରୀ ଗୋଟେ ଏଇଟି ଗୋଟେ ମାନେ ବଢ଼ିଆ ମନ୍ଦିର ହେଇଛି, ଯାହାକି ଜଗନ୍ନାଥ ମନ୍ଦିର ଭଳିଆ ମନ୍ଦିର ଗୋଟେ ହେଇଛି, ହୁଁ ଏଇଠି ଗୋଟେ ବୋଲାରାମ୍ ମୁଁ ଗଲେ ସେ ମନ୍ଦିର ଟା ପଡୁଛି।
କୋଉଠିକି ଗଲେ କହିଲେ?
ବୋଲାରାମ୍।
ବୋଲାରାମ୍ ଗୋଟେ ଅଞ୍ଚଳ ସେଇଠିକି ଗଲେ ମନ୍ଦିର ପଡୁଛି। ଆପଣ ଯାଇଚନ୍ତି?
ହଁ ଯାଇଛି।
କେତେ ଥର ଗଲେଣି?
ମୁଁ ଦିଥର ଗଲିଣି ଦୁଇଥର।
ଦିଥର ଗଲେଣି, ସେ ପାଖ ପାାଖି ଆଉ କି ମନ୍ଦିର ଅଛି?
ଆଉ ତ ଗୋଟେ ଭଲ୍ ଆହୁରି ଅଧିକ ଗୋଟେ ମନ୍ଦିର ଅଛି, ହୁଁ। ଏଇଟି ଗୋଟେ ବିଲା ମନ୍ଦିର ବୋଲି ଅଛି।
କଣ କହିଲେ?
ପ
ସବୁ ମନ୍ଦିର ମାନେ ଯେମିତି ପୁରୀ ମନ୍ଦିର ହେଇଚି। ଏଇଟା ଯେମିତି ପୁରୀ ମନ୍ଦିର ହେଇଚି ମାନେ ଏଇଟା ସେମିତି ହେଇଚି। ହୁଁ। ହଁ। ହଁ -ହଁ।
ସେପେ
ହଉ।